ହ୍ୟାଲୋ।
ହଁ କଣ କରୁଛ?
ମୁଁ ବଇଚି। ତମେ?
ମୁଁ ବି ବସିଚି।
ଆଉ ଦେହ ଭଲ ଅଛି?
ହଁ ବହୁତ ଭଲ ଅଛି। ତମ ଦେହ ଭଲ ଅଛି?
ହଁ ମୋର ବି ଭଲ ଅଛି।
ଗରମ ତ ପ୍ରବଳ ହଉଛି ଆଉ।
ଆମ ଇଆଡେ ହଁ ସେମତି ହଉଛି, ତ ଫ୍ୟାନ ତଳେ ଅଛୁ ତ ଆଉ ଏତେ ଜଣା ପଡୁନି ଗରମ।
କିନ୍ତୁ ବାହାରକୁ ଗଲେ ବହୁତ ଗରମ।
ହଁ ଠିକ୍ କଥା, ବାହାରକୁ ଗଲେ ବହୁତ ଗରମ ହଉଛି। ଗରମ ହଉ, ତ ଆଉ କିଛି ଦିନ ପରେ ଗରମ ଦିନ ତ ପଳେଇବ ଆଉ କଣ।
ହଁ। ଆଉ ମାନେ କଅଁ କ ଆଉ ତମେ କଅଁ କରିବାକୁ ଭଲ ପାଅ?
ମତେ ବେଶୀ କରି ଶାଢ଼ୀ ପିନ୍ଧିବାକୁ ଟିକେ ଭଲ ଲାଗେ ଆଉ।
ଉଁ ହୁଁ, ଶାଢୀ ପିନ୍ଧିଆକୁ, କୋଉ ଶାଢୀ ବେଶୀ ପସନ୍ଦ? କଟନ୍ ଶାଢ଼ୀ, ହଁ ମତେ? ମତେ କଟ ସୂତା ଶାଢୀ ପନ୍ ଭଲ ଲାଗେ, ମାନେ ମାନେ ଛୋଟ ଛୋଟ ମାନେ ତା ପ୍ରିଣ୍ଟ ଥିବ ସେଇ ଟାଇପର ଭଲ ଲାଗେ। ଆଉ ହଉଛି ବନାରସୀ ପାଟ ଟ ଭଲ ଲାଗେ। ଆଉ
ମୁଁ ତ ତପୁ କିଏ ଯେ ହଁ ସେଇଆ। ବେଶୀ କରି ମତେ ସମ୍ବଲପୁରୀ ଡ୍ରେସ ପିନ୍ଧିବା ପାଇଁ ଭଲ ଲାଗେ। ଆଉ ଜିନ୍ସ ହଁ, ଆଉ ଜିନ୍ସ ବି ଆଉ ନର୍ମାଲ କୁର୍ତ୍ତି ସେଟ।
ହଁ, ମତେ ନର୍ମାଲ କୁର୍ତ୍ତୀ ସେଟ୍ ଭଲ ଲାଗେ, ଆଉ ସମ୍ବଲପୁରୀର ତ ମାନେ ଭଲ ଲାଗେ, ଶାଢୀଟା ଭଲ ଲାଗେ ବେଶୀ। ଆଉ ତମେ ବେଶୀ ନନଭେଜ୍ ଖାଅନା ନା ଭେଜ୍ ଖାଅ?
ମୋର ସେମତି କିଛି ନାହିଁ, ମୋ ଯୋଉଟା ଯେତେବେଳେ ଆସିିଲା ଆଉ।
ଅଁ ହଁ। ତମକୁ କୋଉଟା ଅଧିକ ପସନ୍ଦ, ମାନେ ନିରାମିଷ ଖାଦ୍ୟ ନା ଆମିଷ?
ଆଇଁଷଟା ବେଶୀ।
ଅହୋ, ମୋର ନିରାମିଷ।
ହୁଁ ନାଇଁ ମୋର ଆଇଁଷ ବେଶୀ
ଆଉ ଫୁଲ ଗଛ ଲଗାଅ?
ଫୁଲ ଗଛ ଲଗାଏ ଯେ, ମାନେ ବେଶୀ କରି ଆଲୋଭେରା ଗୁଡ଼ା ଲଗାଏ ନହେଲେ ଆଉ କିଛି ଏତେ ଲଗାଏନି।
ମୁଁ ଲଗେଇଚି, ଆଲୋଭେରା ଗଛ ଲଗେଇଚି ତାପରେ ଘିକୁଆଁରୀ ଗଛ ଲଗେଇଚି, ତାପରେ ଆଉ ହଉଛି ଟେବୁଲ ଗୋଲାପ ଗୋଟେ ଅଛି ସେଇଟା ଲଗେଇଛି ଆଉ ଆଉ ଗୋଟେ ମଲ୍ଲି ଫୁଲ ଲଗେଇଚି, ଆଉ ହଉଚି ଆଉ ଗୋଟେ ଭୃସଙ୍ଗ ଗଛ ଲଗେଇଚି, ଆଉ ଗୋଟେ ହଉ ସେ ହଁ, ହଁ ଯୋଉଟା ଭା ତରେ ଅରୁଆ ଭାତରେ ପକାଯାଏ, କଅଣ ସେଇଟା ଅନ୍ନପୂର୍ଣ୍ଣା ଗଛ, ସେଇଟା ଲଗେଇଛି।
ଆମର ବି ଏତେ ଜାଗା
ହଁ ମନ୍ଦାର ଗଛ ଲଗେଇଛି, ହଁ ହଁ। ଛାତ ଉପରେ ସମସ୍ତେ ଲଗଉଚନ୍ତି, ଯାହାର ନାହିଁ ବି ସେମାନେ ଛାତ ଉପରେ ବେଶୀ ଲଗଉଚନ୍ତି।
ହଁ ଛାତ ଉପରେ ଲଗଉଛନ୍ତି କିନ୍ତୁ ଏ ଅସୁବିଧା ନା କେତେବେଳେ ଗଳି ପଡିବ, କି ସେଥି ଯୋଗୁ ମୋ ଭାଇ ଜଣେ ଅଛି ସାନ ସିଏ ଲଗାଏ ସବୁ କିଛି ଗଛ। ମୁଁ ଏତେ ଏମତି କିଛି ଲଗାଏନି ଆଉ। ସିଏ ତାର ଲଗାଏ, ମୁଁ ବାସ୍ ଆଲୋବେରା ଗଛ ଲଗାଏ ଗଛ ମୋଦ୍ଵାରା ରହେନା ତ ସେଥିପାଇଁ ମତେ ଲଗେଇବା ଇ ଛା ଲାଗେନି ସେ କଣ ମରିଯାଏ ମୋ ହାତଟା କି ହାତ କେଜାଣି?
ହୁଁ ହୁଁ। ନା ସେମିତି କିଛି ନୁହଁ ଠିକ୍ ସେ ଯତ୍ନ ନେଲେ ସେ ରହିବ ସମସ୍ତଙ୍କ ହାତ ବହୁତ ଭଲ ଗଛ। ଗଛରେ ଖାଲି ପାଣି ଦେଲେ ହେଲା ତାର ଯତ୍ନ ନେଲେ ହେଲା।
ହଁ।
ଆଉ କଣ କଣ ତମେ ଏ କଣ କୋଉଠିକି ବୁଲିବାକୁ ଭଲ ପାଅ ରଜରେ କଣ କରିଥିଲ ସବୁ?
ରଜରେ ଏଇ ଅଳ୍ପ ଦୂର ଦୂର ଗାଁରୁ ଯୋଉ ଥିଲା ରଜ ମଉଜ ସେଠି ସବୁ ଯାଇଥିଲୁ ଦି ଜାଗା ଆଉ।
ଆଚ୍ଛା! ରଜରେ କଣ କଣ ପିଠା ଖାଇଲ?
ରଜରେ ପିଠା ଖାଲି ଖାଇଥିଲ। ରଜରେ ପିଠା ଖାଇଥିଲୁ, କଣ କହିଲ ହଁ ଯୋଉ ଆ ବେଶି କରି କଣ ସିଝା ପିଠା ଆଉ ଯୋଉ ତାଥିରେ ପୁର ଥାଏ ସେ ପିଠା ଟା ଖାଇଥାଏ।
ଓହୋ ଆଉ ପୋଡ ପିଠା?
ହୁଁ ମାନେ ନାଇଁ ହେଇଥିଲା କିନ୍ତୁ ମୁଁ ଖାଇନି ଆଉ ବୁଲାବୁଲି ତରତରରେ ଆଉ କିଛି ଖାଇପାରିନି।
ଓହୋ। ଆମ ଘରେ ହେଇଥିଲା ଚକୁଳି ପିଠା ହେଇଥିଲା। ଆଉ ସେଇ ପୋଡ ପିଠା ହେଇଥିଲା ସିଝା ପିଠା ହେଇଥିଲା। ଆଉ ହଉଛି କାକେରା ପିଠା ହେଇଥିଲା।
ତମକୁ କୋଉଟା ବେଶୀ ଭଲ ଲାଗେ ଖାଇବା ପାଇଁ?
ମତେ ସିଝା ପିଠା ବହୁତ ବଢିଆ ଲାଗେ, ସିଝା ପିଠା ନ ମାନେ ପୁର ପଷିଥିବ। ମତେ ସାଧା ଭଲ ଲାଗେ, ଆଉ ଛେନା ପୁର ବାଲା ଭଲ ଲାଗେ, ସେଇଗୁଡା ଖାଇବାକୁ ଭଲ ଲାଗେ। ଆଉ ଆମ୍ବ ଆଉ ପଣସ ଆମ୍ୱ ଆଉ ସବୁ ଆମ୍ବ ଫଳ ସବୁ ଆସିଥିଲା, ଖାଇଲୁ ତାପରେ ଇଏ ହୁଁ। ଆଉ ମଝିରେ ଯୋଉ ରଜ ଦିନ ତ ସଂକ୍ରାନ୍ତି ଥିଲା, ଅରୁଆ ଡାଲମା ଖାଇଲୁ। ଆଉ ବହୁତ ସାରା ଗାଁ ବୁଲିବାକୁ ଯାଇଥିଲୁ, ଦୋଳି ଖେଳିଲୁ। ନୂଆ ଡ୍ରେସ ପିନ୍ଧିଲୁ, ଶାଢୀ ପିନ୍ଧିଲୁ। ମଜା ହେଲା ସବୁ ସାଙ୍ଗ ମାନଙ୍କ ସହିତ ଦେଖା ଅ ଗୋଟେ ଶାଢୀ ହେଇଥିଲା ଦିଟା ଡ୍ରେସ୍
ହୁଁ ହୁଁ।
ଗୋଟେ ଶାଢୀ ଆଣିଥିଲି ମାର୍କେଟ ରୁ ଆଉ ଦିଟା ଡ୍ରେସ ଅନଲାଇନ ଆଣିଥିଲି।
ମୋ ତିନିଟା ହେଇଥିଲା। ଆଉ ଶାଢୀ କରି ନଥିଲି କିନ୍ତୁ ଥିଲା। ସାନ ବୋଉ ଙ୍କର ଏମିତି ସବୁ ମୁ କିଣିଥିଲି ଦେଇଥିଲି ଶାଢୀ। ଆଉ ଦିନେ ଡ୍ରେସ୍। ଏମିତି ତମେ ପାଇଲା କୁ ତୁମେ କଣ ଅଛ। ସରିଗଲା ତ ରଜ।
ହଁ ଆଉ ସେ ସରିଲା ପରେ ବହୁତ ମନ ଦୁଃଖ ହବ, ସେ ତିନି ଯାଙ୍କ ବହୁତ ମଜା ବଢିଆ ଏ ସମସ୍ତେ ବନ୍ଧୁବାନ୍ଧବ ଅଛନ୍ତି। ପିଆ ଭଲ ମନ୍ଦ ଚାଲିଲେ ବହୁତ ବଢିଆ ଲାଗେ ଲ, ବହୁତ ବଢିଆ ଲାଗେ।
ସେଇଆ ତ କଥା। ଆଉ ଖୁଦରୁକୁଣି ଓଷା କର?
ଖୁଦୁରୁକୁଣୀ ଓଷା କରେ।
ହଁ ହଁ।
ଆମ ଘର ପାଖେରେ ଜଣଙ୍କର ଘର ଅଛି ମାନେ ଗୋଟେ ଛୋଟ ମାଟି ଘର ଅଛି ଉଁ ସେଇଠି ଗୋଟେ ରୁମ ଅଛି। ସେଠି ସମସ୍ତେ ଝିଅ ପିଲାମାନେ ସମସ୍ତେ କରନ୍ତି ଏଇଠି ପାଖରେ। ସେଇଠି ସବୁ ରବିବାର ଦିନ ସନ୍ଧ୍ୟାବେଳେ ସବୁ ମାନେ ମାନେ ସେଇଠି ସମସେ ସବୁ ଝି ଝିଅ ମାନେ ତମେ ପନ୍ଦରରୁୁ କୋଡିଏ ଜଣ ଝିଅ ସମସ୍ତେ ମାନେ ଗାଁ ସାରା ମାନେ ଗାଁ ନୁହଁ ଅଧା ଗାଁ ର ଝିଅ ସବୁ ଆସିକି ସେଠି କରୁନ୍ତି ଆଉ ସବୁ ଅଧା ଝିଅ ସେ ପଟେ ସାହିରେ କରନ୍ତି ଏପଟେ ଆମ ଏପଟେ ଏପଟେ ସମସ୍ତେ କରନ୍ତି ବହୁତ ମଜା ହୁଏ କିନ୍ତୁ ସେ ଚାରିଟା ମାନେ ଚାରିଟା ସପ୍ତାହ ବହୁତ ମଜା ହୁଏ।
ଚାରିଟା ନା ପାଂଶଟା।
ବେଳେ ବଳେ ଚାରିଟା ପଡେ ବେଳେ ବେଳେ କୁହନ୍ତି ପାଁଶଟା ପଡେ ଏମତି।
ହଁ ଠିକ କଥା
ହୁଁ କେବେ ସମସ୍ତେ ପୂର୍ଣ୍ଣମୀ ଗଲା ପରେ ଧରନ୍ତି କେବେ ପୂର୍ଣ୍ଣମୀ ଆ ଗରୁ ଧରନ୍ତି ଯିଏ ପୂର୍ଣ୍ଣମୀ ଆଗରୁ ଧରନ୍ତି ପାଞ୍ଚଟା ପଡିଯାଏ କି ପୂର୍ଣ୍ଣମୀ ପରେ ଧରଲେ ଚାରିଟା ପଡିଯାଏ।
ଆଥରକ ଚାରିଟା ତ ଥିଲା ନାଇ।
ହୁଁ।
ହଁ ଚରିଟା ଆଥରକ ଚାରିଟା ଥିଲା ଚା ତରିଟା ପରେ ସରିଗଲା ଆଉ ତାପରେ
ତାପରେ ତାପରେ ହଁ ତାପରେ କୁମାର ପୂର୍ଣ୍ଣିମାରେ ସେମିତି ମଜା ହୁଏ ମାନେ ବହୁତ ବଢିଆ ଲାଗେ। ଆଉ ଉ ଏଠି ସବୁ ସମସ୍ତେ ଝିଅ ପିଲା ସମସ୍ତେ ସାଙ୍ଗ ହେଇକି ଗୋଟେ ଜାଗାରେ କରନ୍ତି। ବହୁତ ବଡ ଆକାରରେ କରନ୍ତି ବହୁତ ମାନେ ବହୁତ ବଢିଆ ସେ କରନ୍ତି।
ହଁ ଠିକ କଥା ଯା କଇଲ।
ଏଠି ବି ରଜ ବହୁତ ଭଲ ହୁଏ ଏଠି ପାଖରେ ଗୋଟେ ଆଦିବାସୀ ଗାଁ ଅଛି ସେ ମାନେ ବହୁତ ବଢିଆ ସେ ପାଳନ କରନ୍ତି ରଜ। ହଁ ବହୁତ ପ୍ରକାର ଦୋଳି ଲଗାନ୍ତି କାହା ମାନେ ଏମିତି କଣ ବାଉଁଶ ଦୋଳି ଆଉ ଏମତି ବୁଲେ ଚର୍କି ଭଳିଆ ଦୋଳି ଆଉ ସେ ଏଠି ସମସ୍ତ ତାଙ୍କର ଅ ହଉଚି ମାନେ ମୀନା ବଜାର ପଡେ ସବୁ ଜିନିଷ ବିକ୍ରି ହୁଏ ଆଉ ଖାଇବା ଶୁ ସୁଁ ଜିନିଷ ପଡେ ପୋଡପିଠା ହେଲା ଆଉ ଆମ୍ବ। ମାନେ ମାନେ ସବୁ ପ୍ରକାର ଜିନିଷ ସେମାନେ କରିକି ବିକି ବି କରନ୍ତି ଆଉ ଆ ରଜ ପାନ ଏସବୁ ବହୁତ ପ୍ରକାର ଜିନିଷ ବିକ୍ରି ହୁଏ।
ହଁ ସେୟା ତ କଥା ଭଲ କଥା।
ହୁଁ ଆମେ ଯାଇଥିଲୁ ବୁଲିବା ପାଇଁ ମାନେ ସେଠିକି ବ ମାନେ ଆସିବା ବି ଇଚ୍ଛା ହେଲାନି ଏତେ ବଢିଆ ଜାଗା ପୁରା ଆମ୍ବ ଗଛ। ଗୋଟେ ତୋଟା ଟାଇପ ର ହେଇଛି ମାନେ ତା ସେଠି ସେଠି ଖରା ହିଁ ପଡୁନି କିନ୍ତୁ ହ ଦୋଳି ଲାଗିଛି ପୁରା ପନ୍ଦରରୁୁ କୋଡିଏ ଟା ଦୋଳି ଲାଗି
ଆମେ ବି ଆମେ ବି ଯୁଆଡେ ଯାଇଥିଲୁ ଯୋଉ ସେଠି କଣ କହିଲ ଯୋଉ ଦିଟା ବଡ ବଡ ଫ୍ୟାନ ଦୂର ଗାଁ ଗୋଟେ। ସେଠିକି ବି ଯାଇଥିଲୁ।
ହୁଁ।
ମତେ ଗୋଇଠା ମାରୁଚନ୍ତି। ହଁ ସେ ଆମେ ବି ଯୁଆଡ଼େ ଯାଇଥିଲୁ ସେମିତି ବି ହଉଥିଲା।
ସେଇଠି ମାନେ ଭଲ ସେ ପାଳନ ହୁଏ ଆଦିବାସୀ ସେମାନେ ବହୁତ ବଢିଆ ସେ ପାଳନ କରନ୍ତି।
ଏଠି ବହୁତ ସୁନ୍ଦର ସୁନ୍ଦର ମାନେ ଖେଳନା ଏଇ ଯୋଉ ଖେଳନା ଛୋଟ ଛୁଆଙ୍କ ଖେଳନା ପଡିଥିଲା। ଖାଇବା ଜିନିଷ ପଡିଥିଲା ଗୋଟେ ମେଳା ହୁଏ ମାନେ ରଜ ମହୋତ୍ସବ ପାଳନ କରାଯାଏ ବି ତିନି ଦିନ ପୁରା ସବୁ ଜିନିଷ ବିକ୍ରି ହୁଏ ଛୋଟ ଛୁଆଙ୍କ ଜିନିଷ ଖାଇବା ଆଉ ଉ ମାନେ ଦୋଳି ଖେଳ ଖାଇବା ଜିନିଷ। ସବୁ ପ୍ରକାର ବିକ୍ରୀ ହୁଏ।
ଆଉ ପ୍ରାୟ ବୋଧେ ସମସ୍ତେ ସେଠି ତାଙ୍କର। ହଁ ମାନେ ତିନି ଦିନିଆ ସବୁ ପକେଇ ମାନେ ଶୁଅନ୍ତିନି ରାତିରେ। ଲାଇଟ ପୁରା ମୁଁ ଥରେ ଯାଇଥିଲି ସେ ମତେ ସମସ୍ତେ କହୁଥିଲେ ଘରେ। କି ସେମାନେ ରାତିରେ ଲାଇଟ ରେ ବସିକି ରୁ ମାନେ ନାଚନ୍ତି ମୁଁ କହିଲୀ କଣ ନା ରାତିରେ ଶୁଅ ନ୍ତିନି ନା କଣ ନା ନାଇଁ ବହୁତ ରାତିରେ ଶୁଅନ୍ତି କିନ୍ତୁ ବହୁତୁ। ମାନେ ବଢିଆ ସେ ଏଞ୍ଜୋୟ କରନ୍ତି ସେମାନେ।
ହଁ ଆମେ ବି ଯୋଉ ଯାଇଥିଲୁ ସେଠି ଖାଲି ବେଶୀ ଫଟୋ ଉଠେଇବାରେ ମାନେ ଫଟୋ ଉଠେଇବା ପାଇଁ ଭଲଥିଲା।
ଫଟ ଉଠେଇବା ପାଇଁ।
ହୁଁ।
ମୁଁ ବି ସେଠି ବହୁତ ଫଟୋ ଉଠେଇଥିଲି ଆଉ ସେଠିକାର ମାନେ ଦୋଳି ଫଟୋ ଉଠେଇଥିଲି ଖାଇବା। ଉଁ ପୋଡ ପିଠା ଆସିଥିଲା ସିଝା ପିଠା ବଢିଆ ବଢିଆ। ଆରିସା ପିଠା ଗୁଡରେ ଆରିସା ପିଠା। ଚିନିରେ ଆରିସା ପିଠା ଏଇରା ସବୁ ଆସିଥିଲା ଏଇଠି।
ହୁଁ ହୁଁ।
ଆଉ ମାନେ ମାଣ୍ଡିଆର ପିଠା। ଏଇଟା ସବୁ ସେମାନେ ସବୁ କଲେ ପକେଇଦେଲେ ସମସ୍ତେ ବଢିଆ ଲାଗୁଥିଲା କିନ୍ତୁ। ଖାଇବାକୁ।
ଉଁ ହୁଁ।
ତମକୁ ଭଲ ଲାଗେ ଏ ଯୋଉ ପୋଡ ପିଠା ଭଲ ଲାଗେ?
ହଁ ଭଲ ଲାଗେ। ସବୁ ସେମିତି ଭଲ ଲାଗେ ଅଳ୍ପ ଅଳ୍ପ ଆଉ।